ହ୍ୟାଲୋ।
କଣ କରୁଛୁ?
ଏଇ ବସିଛି। କଉନୁ।
ଯୋ କହୁଥିଲ ସେ କୋଶ୍ଚେନ୍ ଆନ୍ସର୍ ଡିସକସନ୍ କରିବା ପାଇଁ।
ଉ
ଲମ୍ବି ଖେଳରେ କେ ଅଲମ୍ପିକ ଖେଳରେ କେଉଁଥିପାଇଁ ବାଲ ବାତ୍ର କପ୍ ଦିଆଯାଏ।
ଅଲିମ୍ପିକ ଖେଳରେ
କେଉଁଥିପାଇଁ ବାଲ
୍ରୀଂ ୍ରୀ ହ୍ୟାଲୋ।
ହଁ।
ଥାର୍ଟି ଅଲମ୍ପିକ୍ ଖେଳ କୋଉଠା? ହଁ ବ